ହଁ ଭାଇନା ମୁଁ ଆମର ଏଇ ଯୋଉ ଆଶିଷ କହୁଛି।
ହଁ ଆଶିଷ କେମିତି ଅ ଛ? ଆଛା ତାହାଲେ କଣ ଭଏସ ଆଛା କଣ ଏମିତି ମାନେ ଶୁଭୁଛି ମାନେ କଣ
ଓଃ ହଁ ଟିକେ ଥଣ୍ଡା ଜ୍ଵର ହେଇଯାଇଛି
ତଣ୍ଟି ବସିଯାଇଛିିବ ବୋଧେ?
ହୁଁ। ହଁ ବା।
ହଁ ଆଉ କେମିତି କଣ ଅଛନ୍ତି, ଦିଅ ଫିଅ ସବୁ ଭଲ ଅଛି? ଚୀ
ଆଜିତ ଭଲଅଛୁ ଆପଣତ ଆମକୁ ଭୁଲିଗଲେଣି ଆଉ ସି
ନା ନା ମୁଁ କଣ ତମକୁ ଭୁଲି ପାରିବି କଥା କହୁଛ, କି ମିଛ କଥା ଗୁରା କହୁଛ?
ସତ କଥା ଆଉ କଣ ଆଉ ଜମା କଲ ଫଲ କି କିଛି କରୁନାହାଁନ୍ତି ସେଦିନ ଆପଣ କୁନ୍ଦୁ ଭାଇ ଚିକୁୁ ଭାଇ ବଇ ଛୁଆ ନେଇକି ପଳେଇଲେ ଭୋଜି ଭାତ ଏତେଲେଟ ଏକଲା ଥିଲା ମତେ ଡାକ
ଆରେ ମୁଁ ଭାବୁଥିଲି ତମକୁ କଲ୍ କରି ବଲି ହେଲା, ମୁଁ କଲ୍ କଲା ପରେ ତମ ଘର ଲୋକ ଉ କହୁଛନ୍ତି ନାଇଁ ପ୍ରଧାନ କଣ ନାହାନ୍ତି ସରି ମିଶ୍ର ବାବୁ ନାହାନ୍ତି ଆମର ତମେ ପରେ କଲ୍ କର। ମତେ ଟିକେ କଥାଟା ଅଡୁଆ ଲାଗିଲା ମୁଁ କହିଲି ନାହାଁନ୍ତି ଫୋନ ଫାନ କହିକି ଯିବା କଥା କି କଣ? ଉଠେଇଲେନି କିଛି, ଆଉ ଡାକିବି କଣ ଆଉ।
ତୁମେ ଆଉଥରେ କଲ କରି ପଚାରି ପାରିଥାନ୍ତ, ତମେ ତ କିଛି କଲନି।
ଘରେ ଜଣେ କିଏ ଉଠେଇଲେ, କହିଲେ ଆଉ ନାଇଁ ନାଇଁ ନାହାଁନ୍ତି ଆଶିଷ ବାବୁ ନାହାଁନ୍ତି ସେ ଯାଇଛନ୍ତି କୋଉଠିକି ଆଉ ଆପଣ ପରେ କଲ କରନ୍ତୁ। ପରେ ତାପରେ ଦେଖୁଛ ତ ମାନେ ଇଏ ଯୋଉ ଖାଇବା ପତ୍ର ହେଲା, ସବୁ ଯାକ ମୋରି ଉପ ଉପରେ ସବୁ ଯାକ ଇଏ ହଉଛି। ବୁଝିଲେ, ତ ସେଇ ସକାଶେ ଟିକେ
ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ଓ ହଉ ଆପଣ ନେଷ୍ଟ ଟାଇମ ଆସିବେ ଯୋଉ ଆସିବେ ଆଁ
ଆପଣ ଏବେ କଣ କରୁଛନ୍ତି?
ମୁଁ ଏଇ ଟିକେ ଅଫିସକୁ ଆସିଥିଲି ଆକଚୁଆଲି ମିଟିଂ ବଗେରା ସରି ନଥିଲା ମିଟିଂ ସାରିକି ଯିବି।
ଭୋଜି ଗୋଟେ ଖାଇବେ ତ ଏଇ ଗୋଟେ କଥା ଆ ହଉ କରିବା।
ହୁଁ ମୁଁ କହୁଛି ଆମ ସାଙ୍ଗ ମାନଙ୍କୁ ଡାକ ଗୋଟେ କରିଦବା।
ସାଙ୍ଗ ମାନଙ୍କୁ ମାନେ ଆମର କୋଉ ମାନେ ଯାହା ଆଦିତ୍ୟ ହେରିକାଙ୍କୁ?
ଜୀବନ ଆଜି ଅଛି କାଲି ନାଇଁ। ଆଉ ଗୋଟେ କରିଦେଲେ ଭୋଜିଟେ ଟେ ଭଲ ହୁଅନ୍ତା।
ହଉ ଦେଖିବା ମୁଁ ଆଦିତ୍ୟ ବାବୁଙ୍କୁ କହୁଛି ଦେଖିବା କଣ କହୁସନ୍ତି ଆଉ ହଉ। ଆଉ କଣ ଆପଣ ତ କଣ ଭୁଲିି ବାଲି ଯାଉଛନ୍ତି କଲ ଫାଲ କିଛି କରୁନାହାଁନ୍ତି, ଆମେ ଆମ ଆଡୁ ଯାହା କରୁଛୁ ଆଉ ଆପଣ
ହୁଁ ହୁଁ।
କଣ ବୋଧେ ଖାଉଛନ୍ତି ଗୋଟେ କଣ ଗୋଟେ?
ଆଉ ଆପଣ ଭଲ ଅଛନ୍ତି?
ହଁ ମୁଁ ତ ଭାଇ ସୁସ୍ଥ ସବଳ ଅଛି କି ନା।
ହୁଁ ହୁଁ ଆଉ ପଢ଼ାପଢ଼ି ଠିକଠାକ୍ କରୁଛ ତ?
ପଢାପଢି ଠିକ ଠାକ ଚାଲିଚି, ବାପା କହୁଛନ୍ତି ତୁ ଆଉ ପଢାପଢି ସାରିଦେ, ଆମ ଦୋକାନ ଅଛି ଦୋକାନ କନରେ ବସ ଏମିତି କଥା କହୁଛନ୍ତି ଆଉ।
ନା ନା ପଢ଼ାପଢ଼ିଟା ମଝିରେ ମଝିରେ କରୁଥିବ କାରଣ ପଢ଼ାପଢ଼ିଟା ଯେତେ ତମେ କରିବ ତୁମେ ପାଇଁ ସେତେ ସୁବିଧା। କାରଣ ହଁ କାରଣ ପଢା ପଢ଼ି ଗୋଟିଏ ପାଠକୁ କି ତୁମେ ଗୋଟେ କୁଆଡେ ଗୋଟେ ଲାଇନ ରେ ପଶିଯାଉଚ, ଯଦି ତୁମ ପାଖରେ ଏଜୁକେସନ୍ ଥିବ ତମେ କୌଣସି ଲାଇନରେ ପଶିଯାଇ ପାରିବ। ତ ପ୍ରୋବ୍ଲେମ ହବନି ଏଇ ଦେଖୁନୁ ସୋମ୍ୟ ଭାଇ କଥା, ତାଙ୍କର କନସେପଟ୍ କ୍ଲିୟର ନାହିଁ ବୋଲି ସିଏ ଏଇନା ବସିକି ପ୍ଲସ ଟୁ କରୁଛନ୍ତି। ତମେ ଯଦି ସେମ ତମେ ସେମିତି ହିନସ୍ତା ହୁଅନି।
ହଁ ମୁଁ କହିଲି ଏପଟେ ଯୋଉ ଆପଣ ହଇରାଣ ହଉଛନ୍ତି ସେପଟେ।
ନାଇଁ ବାପା ହଇରାଣ ହଉଛନ୍ତି ବାପା ସେ ତାଙ୍କର ବଡ ହେଲେଣି ବୁଝାବୁଝି କରିବେ ଲୋକ ଫୋକ ଡକେଇକି କାମ କରିଦେବେ କିନ୍ତୁ ତୁମେ ଯଦି ବାପାଙ୍କ ସାହାଯ୍ୟ କରିକି ତମ ନିଜ ପାଇଁ କିଛି କରିବନି ଜୀବନସାରା ପାଇଁ ସେହି କାମରେ ଲାଗିଯାଇଥିବ। ବାପା ଆଗ ମୁଁ ବୁଝୁଛି ଆଉ କିଛି ବର୍ଷ ପରେ ବାପା ତମକୁ କହିବେ କି ତମେ ନିଜେ ଚଳାଅ ପରିବାରକୁ। ସେତେବେଳକୁ ତୁମେ ସକ୍ଷମ ହେଇଯାଇଥିବ କି ସେଇଥିପାଇଁ ସକ୍ଷମ ହେବାକୁ କଲେ ପଢ଼ାପଢ଼ି କର।
ନା ସକ୍ଷମ ହବା ପାଇଁ ସେମିତିରେ କି ଆମର ବ୍ୟବସାୟ ଅଛି। ବାପାଙ୍କ ବ୍ୟବସାୟ ରେ ଆମେ ପଶିଯିବା
ନୁହେଁ କି ତମେ ଏଇ ବାପାଙ୍କ ବ୍ୟବସାୟରେ ପଶ ମୁଁ ଚାହୁଁଛି କି ତମେ ବଡ କର କିଛି
ସହଜ ମାର୍ଗ ଆମେ ସେଇ ବାଟରେ ଯିବା। ଆମେ କାହିଁ ବେକାର ମାନେ ଅଯଥା ଝାମେଲା ଏତେ କ
ଚାହୁଁଛନ୍ତି ଆପଣ ଆପଣ ଚାହୁଁଛନ୍ତି ଆପଣଙ୍କର ବାପା ମାଆଙ୍କ ଯେମିତି ଜୀବନ କଟିଲା ସେମିତି କଟୁନି ନା ଆପଣ ଯେତିକି କଷ୍ଟରେ ଷ୍ଟ୍ରଗଲ୍ କରିଛନ୍ତି ଆପଣଙ୍କୁ ସେ ସେମିତି କଟୁ ନା ଆପଣ ଚାହୁଛନ୍ତି ଆପଣ ଚାକିରୀ ବାକିରି କରିିକି ଗୋଟେ ଭଲ ଜାଗାରେ ତାଙ୍କର
ମାନେ ତେମେ କହିବାକୁ ଚାହୁଁଚ ମାନେ ବୁଝୁଚି ତମ କଥା ଯେ ମୁଁ କହୁଚି ତମମାନଙ୍କ କହିବା କଥା ବାପା ମାନେ ପୁଅ ମାନଙ୍କର ଏହିସ୍ ସେୟାର୍ ନ ହୁଅନ୍ତୁ।
ନା ନା ଇନ୍ସପେୟାର ହୁଅନ୍ତୁ କିନ୍ତୁ ଗଲତ୍ ଇନ୍ସପେୟାର ନ ହୁଅନ୍ତୁ ଠିକ୍ ଇନ୍ସପେୟାର ହୁଅନ୍ତୁ। ବାପା ଏଇ କି ଫ୍ଲାୱାର ବିଜନେସ୍ କରୁଚି ପୁଅ ହ ନା ନା ଶୁଣ ବୁଝୁଚି ଆଉ କୋଉ ବିଜନେସ କରୁଚି ସେଇଟା ମ୍ୟାଟର କରେ ବାପ ପା ଯଦି ଫ୍ଲାୱାର ବିଜନେସ କରୁଚନ୍ତି ତମେ ଭାଇ ଫ୍ଲାୱାର ମାନେ କିଛି ଗୋଟେ ତାକୁ ନେଇକି ଗୋଟେ ବଡ଼ ବିଜନେସ କର। କିନ୍ତୁ ଅଧିକ ଇନକମ୍ କରି ବାପାଙ୍କୁ ଖୁସି କରିବ। ଆଉ ସେମ୍ ବିଜନେସ କଲେ ଲାଭ? ଆଉ କଣ ବାପା ଦଶାର ପାଉଚି ପୁଅ ଦଶାର ପାଉଛି ତେଣୁ ଲାଭ କଣ ହେଲା।
ଓ ହୋ।
ମୁଁ ହଁ ଯାହା କରିବ ଟିକେ ବଡ କର। ତାଙ୍କ ବାପା ମା ଖୁସି ହେବେ ତମେ ଖୁସି ହବ ନିଜେ ପୋଷିଆ ପାଇଁ କାରଣ ଆଜି ଅକାଳିକା ଯୋଉ ଦାମୀ ଯୁଗରେ କୋଡିଏ ହଜାର ଟଙ୍କା ପାଇଲେ ବି ଚଳିବନି। ପଚାଶ ହଜାର ଟଙ୍କା ବି ଅଣ୍ଟୁନି। ଲକ୍ଷେ ଟଙ୍କା ବି ଅଣ୍ଟୁନି। ଯାହାହେଲେ ଦଣ୍ଡକେ ଲକ୍ଷେ ଯାହାହେଲେ ମିନିମମ୍ ଟା ହଉଚି ଲକ୍ଷେ। ତମେ ଘରେ ବସିକି ଇ ଫାର୍ମ ବିକିକି ଯଦି ଲକ୍ଷେ ଟଙ୍କା ଇନକମ୍ କରିଦବ ତାହେଲେ ତ ସବୁ ଲୋକ ଫାର୍ମ ରହିଥାନ୍ତା। ବୁଝିପାରୁଚ। ସେଥିପାଇଁ କହୁଚି ଯାହା କରୁଚ ଗୋଟେ ବୁଦ୍ଧି ଲଗେଇକି କର ଗ୍ରୋ କର। ଡେଭଲପ୍ କର। ସ୍କିିଲ୍ସ କ୍ରିଏଟ କର।
ଆଚ୍ଛା। ଆଉ ଆମର ତ ଏଠି ମିତ୍ର ଏଇଠି ଦେଖାହେଲେଣି ଆଉ ଚିକୁ ଭାଇ ଦେଖା ହେଲେଣି ମିତ୍ର।
ହୁଁ ହୁଁ ଚିକୁ ଭାଇ ତ ସବୁଆଡେ ବୁଲୁଛନ୍ତି ମୁଁ ଦେଖ
ଆମେ ଭାବୁଛୁ ତାଙ୍କ ସହିତ ଯାଉଁଛୁ ଟିକେ ଭୋଜନ କରିକି ଆସିବୁ ଭାବୁଛୁ।
ହଁ ଆପଣ ତ ସେମିତି ସେ ତାଙ୍କ ସହ ଭୋଜି କରିଦେଲେ। ଆଜି ଏଇନା ଭୋଜନ
ହଁ ତାଙ୍କ ସହିତ ଭୋଜନ କଲେ ଆକ୍ଚୁଆଲି ଆମକୁ ଦବାକୁ ପଡେନି ସେଇ ସକାଶ ତାଙ୍କ ସହିତ ଭୋଜନ କଲେ ଆମକୁ ଟିକେ ଭଲ ଲାଗେ।
ନାଇଁ ଆପଣ ଏଗୁଡା ଠିକ କରୁନାହାନ୍ତି। ଏକଲା ଏକଲା ସବୁ ଖାଉଛନ୍ତି ମତେ ଡାକୁନାହାନ୍ତି। କି ଆଶିଷ ବାବୁଙ୍କୁ ଡାକୁନାହାନ୍ତି କିଛି ନାହିଁ ଆପଣ ସବୁ ।
କିଛି ନାଇଁ ଆମେ ଗୋଟେ ଭୋଜି ଭାତ କରିବା ଡାକିଆ।
ଆପଣ କଣ ଖାଇବାକୁ ଯାଉଚନ୍ତି ମତେ କହିଲେ। କଣ ଖାଇବାକୁ ଯାଉଚନ୍ତି ଆପଣ?
ଆମେ ଦେଖୁଛୁ ଏଇ ଆଖପାଖରେ ଗୋଟେ ଭଲ ଗୁପଚୁପ ଦୋକାନ ଟା ଅଛି। ବାବୁ ସେଠି ଗୁପଚୁପ ଖାଇଦବୁ। ହଁ ଆପଣଙ୍କୁ ସେଦିନ ମୁଁ କହିଲି ଆପଣଙ୍କ ସାଙ୍ଗ ସହିତ ବସିକି ଯାଇଥିବେ ଯେ ଆପ୍
ଆପଣ ଆପଣଙ୍କୁ ବା ମୁଁ କହିଲି ଆସନ୍ତୁ ବସେଇକି ନେବି ଗାଡିରେ ଆପଣ ରାଜି ହେଲେନି। ଆଉ ମୋ ସାଙ୍ଗ୍ ଗ ଯୋଉ ତା ଘର ଆଡ଼େ ନେଲା ସେଠି ଆମେ ଖାଇଲୁ ବର୍ଷାକ ମାନେ ଆସିଲୁ ବୋଲି।
ଟିକେ ଲାଇନରେ ଥାଅ। ହଁ ମିଶେଇକ ଦେଇ ଦିଅ। ବରା, କଟଲେଟ୍, ଚପ।
ହଁ ବୋରା ଦେଇ ଟ ଆଣି ଦ
କଣ ନା ମା ଆପଣ କେତେ ଆଡେ ରହୁଛନ୍ତି ମୁଁ ଏତେ ଆଡେ କଣ ନେଇକି ଯିବି କେତବେଳେ ସେ ବରା ବରା ଥଣ୍ଡା ହେଇଯିବ ଖାଇବାକୁ ଭଲ ଲାଗିବନି ସେ ।
ଚଳିବ ମୋର ନା ମୋର ଥଣ୍ଡା ବରା ଖାଇଲେ ଚଳିବ କିଛି ପୋବ୍ଲେମ୍ ନାହିଁ।
ନା ଏମିତିରେ କହୁଚ ଦିହ ହାତ ଭଲ ନାହିଁ ଏପଟେ ଫୁଣି କହୁଚ ଖାଇବ ବୋଲି କଣ ମୁ ଜାଣିପାରୁନି। ତାକୁ ଅନାନି।
ନା ଦୟାକରି ମୁଁ ରିକ୍ୱେଷ୍ଟ କରୁଚି ଆଣିକି ଆସିବ ଟିକେ। ନା ମୁଁ ସତରେ କହୁଚି ସତରେ କହୁଚି ଆଣିକି ଆସିଥିବ ମୁଁ ଖାଇବି।
ନାଁ ମ ଏ ମୋ ପଇସା ପତ୍ର ତ ନାହିଁ ପଇସା ପତ୍ରରେ ଛାଡି ଦିଅନ୍ତୁ ମୁଁ ନେଇକି
ହଁ ତମେ ଉଣେଇଶ ହଜାର ଟଙ୍କା ପାଇଚ ଟି ଦରମା?
କଣ ଉଣେଇଶ ହଜାର ଟଙ୍କା ପାଇଲେ ମାନେ କଣ ଆପଣଙ୍କ ପିଛାରେ ଖ ଆପଣ ତ ଆମ ପିଛାରେ କାଇଁ ଖ
ଆପଣ ହଁ ଆପଣଙ୍କୁ ମୁଁ ଖୁଆଇଥିଲି ଗୁପଚୁପ ନେଇକି ସେଦିନ। କୋଡିଏ ଟଙ୍କାର ଆପଣଙ୍କ ପାଇଁ ଦଶ ଟଙ୍କାର ବରା ଦିଟା ଆଣିପାରିବି। ନାଇଁ ସାର୍ ଦଶ ଟଙ୍କାର ଗୁପଚୁପ ଚୁଟି କାଟିଥିଲି।
ହଁ।
ହୁଁ।
। ହଁ।
ହୁଁ ହୁଁ।
ହଁ ସେ ଗୋଟେ ସାଙ୍ଗଟେ ଦେଖା ହେଲେ ତ ଏତେ ଦିନ ପରେ ତାଙ୍କ ସହିତ କଥା ହଉଥିଲି।
ଆଚ୍ଛା ଆଚ୍ଛା। ହଉ ମୁଁ ଆପଣଙ୍କୁ ଆର କଲ ରେ ସେ ଗୋଟେ ସଜେସନ ଦରକାର ଥିଲା। ମୋର କହି ପଚାରବି ଆପଣଙ୍କୁ ମୁଁ ଆର କଲ୍‌ ରେ ପଚାରିବି ଆପଣ ଗୋଟେ ସଜେସନ୍ ଦରକାରଥିଲା ମୋର କହିିବି ପଚାରିବି।
କୋଉ ପରମିଶନ
ସଜେସନ୍‌ ସଜେସନ୍‌ ସଜେସନ୍‌।
କୋଉ ସଜେସନ୍‌ କହନ୍ତୁ?
ଅଟୋ କିଣିବାର ପ୍ଲାନ୍‌ ଅଛି। ପଚାରିବେ କୋଉ ଅଟୋଟା କିଣିଲେ ମୁ ଗୋଟେ ଅଟୋ କିଣିବାର ପ୍ଲାନ୍ ଅଛି। କୋଉ ଅଟୋଟା କିଣିଲେ ଭଲ ହବ?
ଓ ମାନେ ଏତେ ତଳିିତଳାନ୍ତ ହେଇଗଲଣି ଅଟୋ ଚଲେଇବେ।
ହଁ ମୁଁ ଦେଖୁଛି ଅଟୋ ବାଲାଙ୍କର ଦିନକୁ ହଜାର ଟଙ୍କା ଇନ କମିଯାଉଛି ଭାବୁଛି ଅଟୋ ଚଲେଇକି କରିଦେବି। ତ ପଚାରଥିଲି କୋଉ ଅଟୋଟା ଚଲେଇଲେ କଉ ବ୍ରାଣ୍ଡର ଅଟୋ ଭଲ ହବ ଶସ୍ତା ପଡ଼ିବ?
ଅଛିତ ବହୁତ ବ୍ରାଣ୍ଡ ଅଛି। ଆପଣ ଯାହା ଚଲେଇବାକୁ ଚାହିଁବେ ଚଲେଇ ପାରିବେ କିଛି ଅସୁିବିଧା ନାହିଁ।
କେତେ ଟଙ୍କା କଣ ପଡ଼ିିବ ଅଟୋ?
ଅଟୋ ଅଟୋ ଆମର ଏ ବେଶୀ ନାହିଁ ଅଳ୍ପ କିଛି ପଡିବ।
ଯଦି ମୁଁ ଅଟୋ ଦଶଟା କିଣିକି ଭଡା ଲଗେଇବି ମୋର ପଇସା ଇନ୍‌କମ ହବ।
ହୁଁ।
ଦଶଟା କିଣିକି ଭଡ଼ାରେ ଲଗେଇଦେବି ପଇସା ଭଲ ହବ?
ହଁ ଆ ସେମିତି ତ ସେମିତି ହି ଲୋକ କମାନ୍ତି ଆଗେ ନିଜେ କିଣିକି ତାକୁ ଭଡା ଲଗେଇ ଦିଅନ୍ତି। ଆମ ଗାଁରେ କଣ କି ଆମ ର ସେମିତି ଗୋଟେ ଟ୍ରାକ୍ଟର ଅଛି ଟାକ୍ଟର ଆମେ ନିଜେ ନ ଚଲେଇକି ଭଡା ଲଗେଇ ଦେଇଛୁ। ସିଏ ଏବେ ଖରାପ ହେଇଗଲାଣି ନାଙ୍କ ହଁ ସିଏ ଏବେ
ମୁଁ କହୁଛି ତମର ମୋର ଚାଲ ଗୋଟେ କିଣିବା କଣ କହିଲ?
କଣ?
ଗୋଟେ କିଣିଦବା ଆଉ ଗୋଟେ ଦେଶୀ କେତେ ପଡୁଚି କଣ ତାକୁ ଭଡ଼ା ଲଗେଇ ଦବା?
ହଉ ହଉ ମୁଁ ବି ତ ସେଇୟା ଭାବୁଛି ମୁଁ ବି ତ ସେଇୟା ଭାବୁଛି।
ଗୋଟେ ଜେସିବି ଦିନକୁୁ ହବ ପାଞ୍ଚ ଛଅ ହଜାର ଇନକମ୍ ହେଇଯାଉଛି ମାସକୁ ଷାଠିଏ ସତୁରି ହଜାର ହୋଉ ଥିବ।
ହଁ ହଁ। ଆଉ ଜେସିବି ଗୋଟେ କେତେ ପଡୁଛି କେତେ?
ପଚିଶି ତିରିଶ ଭିତରେ।
ଆଉ ପଚିଶି ତିରିଶି ହେଲାଣି ଆଉ ଏତେ ଆପଣଙ୍କ ପାଖରେ ତ ହଁ ଏମିତି ଗଲେ ବି ହୁଅନ୍ତା।
କଣ ଜେସିବିି ମୁଁ ଦେଖୁଛି ଆଜିକାଲି ଜେସିବିି ଡମ୍ପର ଏଇଗୁଡାକରେ ମୁଁ ଦେଖୁଛି ଆଜିିକାଲି ଭଲ ଅଛି।
ତ ଗୋଟେ ହବନି ସେଇ ଅନୁସାରେ।
ଦେଖନ୍ତୁ ଆପଣଙ୍କ ଇଚ୍ଛା କାରଣ ଏଇ ବିଜନେସଟା ମୁଁ ଦେଖୁଛି ଗୋଟେ ଗାଡ଼ି ପଚିଶି ତିରିଶି ଲକ୍ଷ ଟଙ୍କା ଦେଇକି କିଣିବା ଟୁ ବେଟର ଗୋଟେ ଜେସିିବି କିଣିକି ଭଡ଼ା ଲଗେଇ ବହୁତ ମାନେ ଭଲ ପ୍ରଫିଟ କରିବ ତମକୁ ମାନେ ମାସକୁ ଲକ୍ଷେ ଟଙ୍କା କହୁ।
ହଉ ହଉ ହଉ ହଉ ଏବେ ତ ଶୁଣ ମୁଁ ଏବେ ଖାଇବା ଖାଉଛି। ମୁଁ ଗୋଟେ ମେସେଜ କଲେ ଆପଣ ତାପରେ କଲ୍ କରିବେ କଣ କହୁଛନ୍ତି ଏବେ ଡାଇରେକ୍ଟ କଥା ହେଇ ହେଉନି। ମୁଁ ଖାଇପାରୁନି ନା ହ ହଉ ମୁଁ ଦେଖିବା ଭାବିବି ଏବେ କିନ୍ତୁ କଲ୍ କରନି ମୁଁ ଖାଇସାରିଲା ପରେ କଲ୍ କରିବ ଖାଇସାରିଲାପରେ କଲ୍ ପଇସା ନାହିଁ ପା ପାଖରେ।